ହ୍ୟାଲୋ।
ହଁ ହ୍ୟାଲୋ।
ହଁ ହ୍ୟାଲୋ ହଁ ମୁଁ ହୋଉଛି ମୋ ମୋର ଝିଅର ବାହାଘର ଏମିତି ପ୍ରସ୍ତାବ ପଡିଥିଲା। ଆଉ ହୋଉଛି ପ୍ରସ୍ତାବ ପଡିଛି ବାହାଘର ହୁଁ ପାଇଁ ତେଣୁ ଉଁ ଯୋଗାଡ ଯନ୍ତ୍ର ହଉଛି ସବୁ ମୁଁ ଯାଏ ମାନେ ଲୁଗା କିଣିବା ପାଇଁ ଯାଇଥିଲି। ଆଉ ସେଟା ହଉଛି ଛି ଯୋଉ ବାହା ବାହାଘର ପାଇଁ ମାନେ ଟି ସାଜସଜା ଇଏ ସବୁ ଜିନିଷ ବୁଝି ବୁଝାକିରି ହୁଁ ଯାଇକି ସବୁ ଠିକ ଠାକ କରିକି ଆସିଛି। ଏଇ ଯୋଉ ଆଉ ପ ପନ୍ଦର ଦିନ ପରେ ବାହାଘର ହବ ବାହାଘର ହେଇସାରିଲା
ଯାହା ଯେମିତି ହବ ଏଠୁ ଆ ଲ ଆମେ ଏମତି ଲକ୍ଷେ ଟଙ୍କାର ଲୁ
ହଁ ଆଉ
ଆଁ ହଁ ତମର ଏ ବ ଝିଅ ବାହାଘର ତାହାଲେ ଠିକ ଠାକ ହେଇଗଲା?
ହୁଁ
ଆଉ ପୁଅ କଣ ତମର କରୁଛି ଜଇଁ କଣ କରୁଛି ଜଇଁ? ଉଁ।
ଓହ ପୁହ ଯାହା ଯେ ତମ
ପୁଅ କଣ କରୁଛି?
ପୁଅ ଜାହାଜରେ ସେଇଟା କଣ ପଚରା ଯାଏନି ବା। ତମେ କହିଚାଲ ପୁଅ ଜାହାଜରେ ଅଛି। ହ
ପୁଅ ତ ଜାହାଜରେ ରହିଛି ଆଉ ଯୋଉ ତାହେଲେ ସେ ଆଉ ବାହାରେ ତାହେଲେ ଭଲ ପଇସା ରୋଜଗାର କରୁଥିବ ଯାହାହୋଉ ଭଲ ହଁ ଜାଗା ତ ଆ ଯାହାହୋଉ ଆଉ ଘର ପରିବା ସବୁ ଭଲ ଅଛନ୍ତି ସେଠି ତାଙ୍କର?
ତିନୋଟି ତିନୋଟି।
ପୁଅ ଝିଅ ତିନ ପୁଅ ଝିଅ ଟି ଆଉ
ହୁଁ
ତୁ ବାହାହେଇଛୁ ନା ହେଇନି
ଆଛା ହଁ ବାହାହେଇଛି
ଆଉ ଇଏ ବଡ଼ ପୁଅ ନା ସାନ ପୁଅ
ସାନ ପୁଅ
ସାନ ପୁଅ ଆଉ ଭଲ ତାଙ୍କ ବଡ଼ କଣ କରୁଛନ୍ତି
ସିଏ ଯାଇକି ପାରାଦୀପିରେ ଅଛନ୍ତି
ଆଉ ତାହେଲେ ଆଉ ବଡ଼ ଭାଇ ପାରାଦୀପିରେ କରନ୍ତି ଆଉ ସାନ ଭାଇ ଆସୁ
ଛଛ ହୁଁ
ଅଛନ୍ତି ଆଉ ତାହେଲେ ଛୋଟ ପରିବାର ଅସୁବିଧା କଣ ଆଦି
ହ
ତାର ଯାଆ ହଉ ବାହାର ବାହାର ଆଉ କରିକି ଆଉ କରିଦିଅ ବାହାର ତାହେଲେ ଆଉ ବାହାର ଲୁଗାପଟ ସବୁ ଆଣିିଲଣି
ଲୁଗାପଟା ଆଣିଲୁଣି
ହଉ ତାହେଲେ ଠିକ୍ ଅଛି ମଣ୍ଡପରେ କରିବ ନା ଘରେ ବାହାଘର କରିବ
ମଣ୍ଡପରେ କରିବୁ ଆଉ
ମଣ୍ଡପରେ ଯାହା ହଉ ବାହାଘର ମଣ୍ଡପରେ କଲେ ତମ ଗାଡ଼ି ଫାଡି ନବା ପଡ଼ିବ ସେଠି ମଣ୍ଡପ ସୁବିଧା ଆଜିକାଲି ବର୍ଷ ପାଣି ଦିନ ମଣ୍ଡପ ଟା ସୁବିଧା ଆଉ ବର୍ଷା ପାଣି ହେଲେ ଅସୁବଧା ନାହିଁ ସେଠିକି ଗଲେ ଖାଇଲେ ପିଇଲେ ଆଉ ଏତେ ଆଉ ଅସୁବିଧା କିଛି ନାହିଁ
ହଁ
ମଣ୍ଡପଳରେ ସବୁ ତାର ଜିନିଷ ପତ୍ର ଅଛି ବର୍ଷ ପାଣି ହେଲେ ବି ତା ଭିତରେ ବାହାଘର ହେଇଯିବ ଆଉ ଅସୁବିଧା କିଛି ନାଇଁ ଯାହା ହଉ ତମରି ଯାହା ହଉ ବାହାଘର ଫାଘର କର ଆଉ ଆଉ ତାପରେ ବାହାର ପରେ କଇନୁ ଦୁନିଆ ନବଳ ଆସିବା ଆଉ ଲୋକ ହେଅ ହାଲା ଘରେ ବନ୍ଧୁବାନ୍ଧବ ଘରେ ପୁରା ଫିଲଅପ୍ ହେଇଥିବେ ବାହଘରେ ଆଉ ତମର ତ ସେଠି ଆଉ ସୁବିଧା ଅସୁବିଧା କିଛି ନାହିଁ ଆଉ କଣ ଅସୁବିଧା ଆଉ ତୋ ଦିଅର ବାହାଘର ଫାଘହାର କରିଦବ ଆଉ ପୁଅ ଯାହା ହଉ ଆଉ ବାହାଘର ପରେ ତ ପୁଣି ଦୁନିଆ ବାହାଘର ସଜଠୁ ଆରମ୍ଭ କରି ଦନିଆ ଜିନିଷ ଚାଲିବ ଆଉ ଆଉ ଯାହଉ ଏ ବାହାଘର ପରେ ତମର ଆଉ ତାହେଲେ ବାହାଘର ଖାଲି ଆଉ ତାଙ୍କର ଆଉ ଝିଅ ବାହାଘର ସରି ଯାଇଛି
ହଁ କରିବେ ତାପରେ ଆମର ଏବେ ଭାର ଦିଆଯିବ ସବୁ ପର୍ବ ପର୍ବା ଆଣିକି ଇଁ ଦିଆଯିବ ସବୁ ଭାର ଗୋଟିଏ ଗୋଟିଏ ଭାର ଉଁ ଆଉ ପ-ପର୍ବରେ ପଡିବ ତାରେ ସେ ଯିବା ଆସିବା ହେଠୁ ଅଷ୍ଟମଙ୍ଗୁଳି ଏଁ ତାପରେ ତାପରେ ତାପରେ ତ ଦୁନିଆ ଆଁ ପଡିଯିବ ପର୍ବପର୍ବାଣୀ। ସେ ପର୍ବ ପର୍ବାଣୀ ପଡିଲା ପରେ ତ ଦିଆଯିବ ବହୁତୁ ପଇସା ଖର୍ଚ୍ଚ ହବ। ଆଉ ଏଟା ଏମତି ଧାର କରଜରେ ହଉଚି ଆଉ। ଆଉ ବନ୍ଧା ର୍ କରଜ କରିକି ଆସ୍ନ ଆସ୍ତେ ଆସ୍ତେ ସୁଯା ହବ। ଅଁ ହଁ।
ହଁ ଝିଅ ବାହଘରରେ ବହୁତୁ ପଇସା ଖର୍ଚଆଉ ଧାର କରଜ ଆ ଯାହାହେଲେ ତ ରହିବ ଯହାଲେ ତ ଏ ଝିଅ ବାହଘରରେ ପଇସା ପତ୍ର ବହୁତ ଖର୍ଚ୍ଚ ହୁଏ। ନା ଆଜିକାଲି ଯୋ ସୁନା ଯୋ ହରରେ ରେଟେ ଆକାଶଛୁଆଁ ରେଟେ। ସୁନା ଟା ଭରି ହେଇଗଲାଣି ଦେଢଲକ୍ଷ କଣ ସୁନା ଛୁଆଙ୍କୁ କିଣିକି ଦବ ଆଜିକାଲି ସୁନା କି ବାହାଘର କରିବ। ସବୁ ଜିନିଷ ରେଟେ ଯାହାକୁ ଦେଖ୍ ଦେଖିବ ଆଜିକାଲି ଲକ୍ଷେ ଆଜିକାଲି ସବୁ ଡିମାଣ୍ଟ ନାହିଁ ସିନା କିନ୍ତୁ ବାହାଘରରେ ସବୁ ଦବାକୁ ପଡୁଚି ଡିମାଣ୍ଡଠୁ ବଳି। ସେ ଏସି ଫ୍ରିଜି ଗଡରେଜେ ଟିଭିି ଆଉ ଆଗରୁ କଣ ଡିମାଣ୍ଡ ଟା ନ ନେଲେ କଣ ଡିମାଣ୍ଡ ଅପେକ୍ଷା ତିନି ଗୁଣ ଦିଆଯାଉଚି। ସୁନା ଦେଢଲକ୍ଷ ଟଙ୍କା ବର୍ତ୍ତମାନ ସୁନା ରେଟେ। ଦେଢଲକ୍ଷ ଟଙ୍କାରେ କେତେ ସୁନା ଦବ ପୁଅକୁ ଦବ ନା ଝିଅକୁ ଦବ। ବାହାଘରରେ ସୁନା ବର୍ତ୍ତମାନ ଯୋଉହାରେ ରେଟ୍ ରହୁଚି ପୁରା ଅସ୍ତବସ୍ତ କରିଦେଲାଣି ସୁନା ମାର୍କେଟ ବର୍ତ୍ତାନ ଦୁନିଆରେ। ସୁନା ଭରିଏ ଦିଭରି ଦେଲା ବେଳକୁୁ ଅଠାଠିକି ଯାଇଁଲ କି? ଆଉ ପ ଯାହା ହଉ ତମେ ଯାହା ହଉ ଯେମିତି ହେଲେ କରିିକୁରା ଦିଅ ବାହହାରରେ ସବୁ ସୁବିଧାରେ ବାହାଘର କର। ଦେଖିବା ଆଉ ଆମେ ତା ପ-ପ-ପରେ ପରେ ଆମେ ପରେ କଣ ଦେଖିକି ବାହାଘର କରିବୁ ଆଉ। ଆମର ଏ ଛୁଆପିଲା ବି ବଡ ହେଲେଣି। ବାହାଘର ଫାହାଘର ପଛରେ ଦେଖିକି କରିବୁ ଆଉ। ଆଉ ତମର ବାହାଘର ତମ ବାହାଘର କେତେ ତାରିଖକୁ ଠିକ୍ ହେଇଚି?
ପନ୍ଦର ତାରିକେରେ ଠିକ ହେଇଚି ଆଉ।
ଓହୋ ହଉ ଆଉ ତମର ତ ରେଡି ଫେଡି ହେଇଗଲଣି ତାହଲେ ବାହାଘର କର ବାହାଘର ପରେ ପୁ-ଭାରଫାର ଯିବ ଝିଅ ଝିଆଣିଆ ଆସିବେ। ପୁଣ ସେ ପଇସା ସେ ବିଷୟରେ ବି କିଣା ପଇସା ଖର୍ଚ୍ଚ ହବ।
ଅ-ଆଉ
ହୁଁ ଟାଇମ ଟା ଦେଖିଛକି? ସକାଳୁ ଯୋଉ ଗ୍ୟାସ୍ ସରିଚି। ପୁଅ ଏଇନୁ ଟିଉସନ ରୁ ଆସିଲା। ଇଏ ତାଙ୍କ ଭଲ ଆସିଚି ଖଚ୍ଚ କଣ ତ କିଛି ତ ପଇସା ବାହାରି ହେଇଯିବନା କହିଲେ।
ଆଉ କରଜ ବାରଜ ହେଇନି ଆଉ ଝିଅ ପାଇଁ ଦେଖିଆ। ବାହାଘର କୋଉଠି ହେଲେ ଏ ଦେଖିକି କରିବା ଆଉ।
ହୁଁ ପୁଅକୁ ଚେନ୍ ପୁଅକୁ ଦିଆଯିବ ଚେନ୍ ମୁଦି। ସେ ଟୁ ଉ ଉ ହୁଁ ତାପରେ ଭେସଲେଟେ। ଆଉ ଝିଅର ହାର ହଁ କାନର ମଙ୍ଗଳସୂତ୍ର ଚୁଡ଼ି ପାଉଁଜି ହୁଁ ହୁଁ ମୁଦି
ହଁ ହଁ ନେକ୍ଲସ୍
ହଁ ହଁ।
ହଁ ଆଜିକାଲି ଝିଅକୁ ଏଇ ସବୁ ଜିନିଷ ଦିଆଯାଉଛି ଆଉ। ଏବେ ଏ ସବୁ ଜିନିଷ ଦିଆହବ ଆଉ।
ହୁଁ ହୁଁ ହୁଁ ହୁଁ ହୁଁ।
ଆଉ ନଣନ୍ଦ ପୁଟୁଳି କଣ ଦବା ତମକୁ ନଣନ୍ଦ ପୁଟୁଳି କଣ କଣ ସବ ଆଣି ତ
ନଣନ୍ଦ ପୁଟୁଳି ହଉଛି ତାର ହୁଁ ନଣନ୍ଦକୁ ଗୋଟେ ମୁଦି ଶାଢ଼ୀ ଶାଢ଼ୀ ସାୟା ବ୍ଲାଉଜ ଆଉ ଷ୍ଟେସନାରୀ ଜିନି ଷ୍ଟେସନରୀ ଜିନିଷ ଏଣ୍ଟାର ସାବୁନ ଆ ଏ ଯଉ ସୁ ସ୍ନୁ ପାଉଡର ହଁ ଅଳତା ସିନ୍ଦୁର ଟିକିଲି ଠୁ ଆରମ୍ଭ କରି ପ୍ରତ୍ୟକ ଶମ୍ପୋ ହୁଁ ଆଉ ହଉଚ ଚୁଡି ହୁଁ ଆଉ ପା ପଛଠୁ ଆରମ୍ଭ କରି ପ୍ରତ୍ୟେକ ଜିନିଷ ହିଁ ଦିଆଯାଉଛି ନଣଦ ପୁଟୁଳିରେ ଆଟାଜ ସଜ। ହେଟୁ ତାଟିଆ ଟେ ଥାଳିଆ ଏମିତି ଦିଆଯାଉଛି ଆ ନଣନ୍ଦ ପୁଟୁଳି। ହେଟୁ ତାର ଗୋ ଗୋଟିଏ ନଣନ୍ଦ ତାକୁ ସିଏ ହଉଛି ଆଉ ଦିଆ ହଉଛି ହୁଁ ସିନ୍ଦୁର ଅଳତା ଉଁ ପାନିଆ ଏଠୁ ଆରମ୍ଭ କରି ପ୍ରତ୍ୟେକ ଜିନିଷ। ଆଉ ତା ଯା ତା ହେତୁ ସେଥିରେ ତା ଶାଶୁର ଶାଢୀ ତାକୁ ବି ଗୋଟେ ଶଜ ଦିଆ ହଉଛି ତା ଶାଶୁର। ଶାଶୁ ମା ଯୋଉ କହନ୍ତି ସେଟା ତାକୁ ଦିଆ ହଉଛି। ଏ ଚୁଡି ସିନ୍ଦୁର ଅଳତା ୟାକୁ ଯାହା ଯେମିତି ଦିଆହଉଛି ତାକୁ ସେମିତି ତାକୁ ହିଁ ସେମିତି ଦିଆ ହଉଛି ସବୁ ଜିନିଷ ସଜା ହେଇକି ଦିଆ ହଉଛି ଆଉ
ତ ତ ତମ ସମୁନ୍ଧୁଣୀ କି?
ସମୁଦ୍ରଣୀ କି ଆଉ ମା ସମତା ଯୋଉ କହନ୍ତି? ହ ଏମତି ମା ସମତା ସେଇ ମା ସମତା ତାକୁ ଦିଆହଉଛି। ଆଉ ଏମତି ହଉଛି ସବୁ ସଜାଡା ସଜୁଡି ହଉଛି। ରଜ ଆସୁଛି ହେଇ। କି ସବୁ ସଜାଡିକି ଆମେ ତ ଏବେ ଆସିଲୁ।
ହଉ ହଉ- ହଉ ତାହେଲେ ହଉ। ହଉ ତାହେଲେ ତମେ ବାହାହେବା ପାଇଁ ବ୍ୟସ୍ତ ଅତ, ତମେ ରଖ ତାହେଲେ ଫୋନ ଆଁ। ହଉ ରଖୁଛି ଆଁ।
ରହ ଟାଇମ ହେ